ହସ୍
ହ୍ୟାଲୋ।
ବନ୍ଧୁ ନମସ୍କାର।
ନମସ୍କାର ଆଉ କଣ କରୁଛନ୍ତି?
ଖାଇକି ଟିକେ ଗଡୁଛି ଆଉ ତମେ କଣ କରୁଛ?
ମୁଁ ବି ଏଇ ଜଷ୍ଟ ଟିଫନ୍ କରିକି ଆସିକି
ବନ୍ଧୁ
ବସିଚି ବସିଛି ପରା କହିଲି
ହ୍ୟାଲୋ ବନ୍ଧୁ
ଆପଣ କଣ କରନ୍ତି
ଯଷ୍ଟ ଏବେ ଟିକେ ରେଷ୍ଟ ନେଉଥିଲି ଆଉ ତମେ କଣ ଖାଇଲ ଖରା ବେଳେ?
ଖରାବେଳେ ତ ଏତେ ଯା ଆଉ ଖାଇ ନି ଆଉ।
ଓହୋ ଆଜି ସାଧା ଖାଇବ ନା ଆମିଷ ଖାଇବ? ଉୁଁ।
ତମେ ଆଉ କଣ ଖାଇଛ?
ଆଜି ଆମର ହବ ଏବେ ଛୋଲେ ବଟୁ ରେ ଖାଇବାକୁ। ହଷ୍ଟେଲରେ ଖରାବେଳେ ହଁ।
ଆଚ୍ଛା ତମେ କୋଉ ହଷ୍ଟେଲରେ ରହିଛ କି?
ହଁ ଆମ କଲେଜ ହଷ୍ଟେଲରେ ଅଛି।
ଚା ଘରୁକୁ
ଆଉ ଆଜି ଘରକୁ ଏବେ ସେମିଷ୍ଟାର ଟା ସରିଲେ ଯିବା କଥା ଆଉ ଏବେ ସରିବ ଆଉ। ଦି ତିନି ମାସ ଆଉ ମାସେ ଦେଢ ମାସରେ ସରିଯିବ ତାପରେ ଘରକୁ ଯିବି ଭାବୁ ଯୋଓ ତମର ଆଜି କଣ ସାଧା ଖାଇବ ନା ଆମିଷ ଖାଇବ ଆଜି?
ଯେହେତୁ ରବିବାର ଟା ଅଛି ଆଜି ନିହାତି
କୋଉଠୁ ଆଣିବ ବିରିୟାନୀ କୋଉ ହୋଟେଲ ରୁ ଅର୍ଡରଟା କରିବ?
ତୁ ଗୋଟେ ଏଇଠି ଅଛି ମାମା ହୋଟେଲ ବୋଲି
ହୁଁ ହୁଁ।
ଆମର ଏଠି ଆସୁଛି।
ଓହୋ।
ମାମା ହୋଟେଲେ।
ମାମାଙ୍କ ମଉସା ଯିଏ ବିରିୟାନୀ କି ଯାହାବି ଇତ୍ୟାଦି ସବୁ ଖାଦ୍ୟ ସବୁ ରାନ୍ଧନ୍ତି। ସବ
ହୁଁ ହୁଁ।
ଅତିବାବ ଥାଏ।
ଓହୋ ଟେଷ୍ଟି ଥାଏ ମାତ୍ର
ହଁ ନିହାତି ଭାବରେ ତମେ ଥରେ ଖାଇବ ତମେ
ଆଜି ଚିକେନ ବିରିୟାନୀ ଖାଇବ ନା ମଟନ ବିରିୟାନୀ ଖାଇବ?
ଚିକେନ ବିରିୟାନୀ।
ବନ୍ଧୁ ଚିକେନ ବିରିୟାନୀ ନା ମଟନ୍ ବିରିୟାନୀ?
ଆଜି ଚିକେନ ବିରିୟାନୀ ଟେ ଖାଇବୁ ମଟନ ଚିକନ ବିରିୟାନୀ ଚିକେନ ବିରିୟାନୀ।
ଆଉ ମଟନ ଖାଉନାହାନ୍ତି?
ମଟନ ବି ଖାଉ କିନ୍ତୁ ଏ ଆ ରବିବାର ଖାଇବୁନି। ବୁଧବାର ହେଇଯାଉ କିମ୍ବା ଆର ରବିବାର ହୋଉ ମଟନ ଟା ଆଣିବୁ ଆଉ ଖାଇବୁ ଆଉ।
ଓହୋ ରାନ୍ଧିକି ଖାଇବ ତାହେଲେ---! ମଟନ ନା ସେ ମଉସା ପାଖରୁ ବି ଖାଇଦବ।
ନାଇଁ ନାଇଁ ମଟନ ଟି ହୋଟେଲୁ ଆଣିବାନି ହୋଟେଲଟି ରୁମ୍ ରେ ହିଁ ନେଇଥିବୁ। ଯେହେତୁ ମୋ ସାଙ୍ଗ ଗୋଟେ ନିଲସ ବୋଲି ଛୁଆଟା ଗୋଟେ ଅଛି। ସିଏ ହେଉଛି ବଢ଼ିଆ ମଟନ ରାନ୍ଧେ। ତ ଆମେ ଆଉ ମଉସାଙ୍କ ପାଖରୁ ନ ଆଣିକି ଏଇଠୁ ଯାଇକିନା ଆମର ମଟନ କେଜି ଏ ନେଇ ଆସିଲେ, ଆଉ ଅନ୍ୟାନ୍ୟ ଯାହାବି ସବୁ ସାମଗ୍ରୀ ଥିବ ନେଇଆସିଲେ ସବୁଠୁ ପାଖରୁ, ରୁମ
ବଢିଆ ଲାଗିବ।
ପୁଅ ମଟନ ତରାଡି ଆମକୁ ଖୁଆଇବେ।
ଓହୋ ଏମିତି କରିବ ନାଇଁ ଆଉ ମଟନ ଟା। ଆଉ କଣ କୁହନ୍ତୁ ଭୁବନେଶ୍ଵରରେ ପାଗ ଟା କେମିତି ଆଜିର। ହ୍ୟାଲୋ
ଆଉ ବନ୍ଧୁ,
ହୁଁ ଭୁବନେଶ୍ଵ ର କ୍ଲାଇମେଟ୍ ଟା କେମିତି ଆଜିର?
ଆଜଟା ତ ପୁରା ବଢ଼ିଆ ଦେଇଛି ଆଜିକା କ୍ଲାଇମେଟରେ ଖାଲି ନାନ୍ ସହିତ। ଚିକେନ ଚ ଚିକେନ୍ ଚିଲ୍ଲି ହଉ କିମ୍ବା, ଆମର ମସରୁମ୍ ଚିଲିହେକା ହେଇଗଲେ ପୁରା ବଢ଼ିଆ ମଜା ଆସିଯିବ।
ସ୍ଵିଗି ଜୋମାଟୋରୁ ଅର୍ଡ଼ରଦେ ଆଉ କଣ ଅସୁବିଧା!
ନିହାତି ନିହାତି ଆଜି ଦୁଇ ପହରେ ତ ଯେହେତୁ ମିଲ୍ ଟା ଆମର ମାମା ହ, ହୋଟଲୁ ଆସୁଛି ମୁଁ ତାଙ୍କ ପାଖରୁ ହାତ ରନ୍ଧା ତ ସେଟା ତ ଛାଡି ପାରିବୁନି। ହେଟା ସହିତ ନିହାତି ରାତିକା ମିଲ ଟାମଉସା, କ ହିକିନା କିମ୍ବା ମସୃମ ଚିଲି ମଗେଇକିନା ତା ସହିତ ଟିକେ ନାନ୍ ମଗେଇଦଲେ, ନିହାତି ଆମକୁ ଟିକିଏ ଆନନ୍ଦ ଲାଗିବ।
ଚିକେନ ଚିଲ୍ଲି ଛତୁ ଚିଲି ଆଣିଲେ ସେମାନେ ଏକ୍ସଟ୍ରା ଚାର୍ଜ ନେବେନି କି?
ନିହାତି ନିହାତିତ
ହୁଁ ହୁଁ
ଚୁଜ କର ତୁ ଯଦି ତାଙ୍କ ହିସାବରେ ତମେ ଖାଇବହେଲେ ତର ଯେହେତୁ ଯାହା ମିଲ୍ ପ ସବୁଦିନକୁ ଶହେ ଟଙ୍କା ନେଖା ସେ ନେବେ।
ଓହୋ ମାନେ ଯଦି ଛତୁ ଚିଲି ଚିକେନ ଚିଲି ଆଣିବ ତାହେଲେ ତ ଅଧିକ ମଡିବ ନା! ଚିକେନ ତରକାରୀ ଟ୍ରେ ରେଟରେ ଆପଣଙ୍କୁ ଚିକେନ ଦିଅନ୍ତି ପଚାଶ ଟଙ୍କାରେ ଯଦି ସେଟା ଚିଲି ହେଇଛି।
ନା ନା ନା ନା ଯଦି ଆପଣ ମନ ଇଚ୍ଛାଇ ଆଇ, ଆଇଟମ ଯଦି ଆପଣ ବାଛିବେ ତାହେଲେ ସେ ତମକୁ ତାଙ୍କ ହିସାବରେ ଯୋଉ ରେଟ୍ ଟା ସେମାନଙ୍କୁ
ହଁ
ସେଇ କହିବେ ଆଉ ଯଦି ଆମକୁ, ସେଇ ରେଟ୍ ଟା ଭଲ ଲାଗିଲା ତାହେଲେ ଯାଇକିନା ଆମେ ତାଙ୍କୁ କହିବୁ ଆଉ ସିଏ ଆମକୁ ଆଣିକି। ସେଇ ଜିନିଷ ଦେଇଦେବେ।
ଓହୋ ଏମିତି କି?
ହୁଁ
ଆଉ କଣ କୁହନ୍ତୁ ଖବର? ଟାଏ ଡ ବି ଆଜି ଦିନଟା ମତେ ବହୁତୁ ଟାଏଡ ଟାଏଡ ଲାଗୁଛି କଣ ହେଇଛି କକେଜାଣି। ହଁ ମୁଁ କହିବି ତମକୁ କେବେ ଛୁଟି ଅଛି କଣ ହେଲା।
ହଉ।
ଆଉ କଣ ଆଉ କଣ କୁହନ୍ତୁ ଖବର।
ଶ୍ରାବଣ ମାସ ଆସିଗଲାଣି ଭାବୁଥିଲେ ଟିକେ କେଦାରନାଥ ଆଡେ ବୁଲି ଯାଇଥିଲେ କେମିତି କଣ ହେଇ
ଓୁ ହୋ ଓ ଓର ବତାଇୟେ ଓର କ୍ୟା। ଆଉ କୁହନ୍ତି ଆଉ କଣ ଆଉ କଣ ଖବର କୁହନ୍ତୁ।
କହୁଥିଲି
କେବେ ଯିବା।
ତମର କେବେ କଲେଜରେ ଛୁଟି ପଡ଼ିଲେ କହିଲେ ସେଇ ହିସାବର ମୁଁ ବି ଟିକିଏ ଫାଙ୍କା ହୋଇଇକି ତାପରେ ଆମେ କିଛି ଆଉ ତମେ ଦୁଇ ଜଣ ସାଙ୍ଗ ଆଣିଥାନ୍ତ ମୋର ଏଠି କିଛି ଦୁଇଟା ସା
ଓ ହୋଁ ଓ ହୋଁ।
ଦେଖାନ୍ତୁ ଟିକେଟ୍
ଓହୋ ଏମିତି କି ସେମି ବ୍ରେକରେ ହବ ଯଦି ବାହାରିବା ଆଉ।
ହଉ ହଉ ଠିକ ଅଛି ତମେ ମତେ ମୋର ତ ବହୁତ ବଢିଆ ଖବର ଅଛି ଯେହେତୁ ଆଜିକା ପାଗଟା ଆମର ଆଡ଼େ ବଢ଼ିଆ କରିଛି। ଆଜି ଟିକେ ନିହାତି ଟିକେ ଖାଇକିନା ଟିକେ ଆରାମସେ ଟିକେ ଶୋଇବୁ ଆଉ ଆଉ ତମର ସିଆଡେ କଣ କେମିତି ପାଗ କରିଛି?
ହଁ ହଁ ଆଉ ହଁ ସେମିତି। ଆଉ କଣ ଖବର କୁହନ୍ତୁ ଆଉ କଣ ଖୁସି ଖବର କଥା।
ଆଉ ଆପଣଙ୍କର ଆମର ଏଠି। ତ ସବୁଠୁ ଫେମସ୍ ହେଲା ମୁଢ଼ି ଚିକେନ। ଆପଣ କେବେ ଇଆଡେ ଆସନ୍ତୁ ଆପଣଙ୍କୁ ମୁଢି ଚିକେନ
ଓହୋ ଏମିତି କି?
ଆଜ୍ଞା ତମେ କେବେ ଖାଇଛ କି ମୁଢ଼ି ମାଂସ ମାସ?
ମୁଢ଼ି ମାଂଶ ମୁଁ ତ କେବେ ଖାଇନି ଦେଖିବା- ଆଉ ଗଲେ ଆଉ ତମର ସେପଟେ ଆଡେ ତ ବାଲେଶ୍ୱର ଆଡେ ହିଁ ହେଇ ଜଷ ମିଳେ ଆମ ଗଞ୍ଜାମ ରେ ଏଇ ଜିନିଷ କଣ ମିଳେ ଖାଆନ୍ତିନି।
ଆମର ଏଆଡ଼େ ଫେମସ୍ ହେଲା ଚକୁଳି ଚିକେନ ମୁଢ଼ି ମାଂସ ଆଉ ଚକୁଳି ଚିକେନ୍ ଦେଖିବା ତୁମକୁ ଦୁଇଟା ଯାକ କ ଥାରେ ଟ୍ରାଏ କରା କରେଇବି। ଆଜ୍ଞା ଖାଆନ୍ତି ବହୁତ ବଢିଆ। ନିହାତି ନିହାତି ଭାବରେ ଆମର ଇଆଡେ ଫେମସ୍ ପାରା କହିଲି ଚକୁଳି ଚିକେନ୍ ଆଉ ମୁଢ଼ି ଆଉ ମାଂସ ଏଇଟା ହେଲା ସବୁଠୁ ଫେମସ୍। ତ ଆପଣ କେବେ ନିହାତି ଆମ ଘର ଆଡ଼େ ଆସିଲେ ନିହାତି ଆପଣଙ୍କୁ ଖୁଆଇଥାନ୍ତି ଆମ
ଓ ଖୁଆଇଥାନ୍ତ ଓହୋ।
ଆଜ୍ଞା।
ଆଉ କଣ କୁହନ୍ତୁ ଆଉ ନୂଆ ଜିନିଷ କଣ ଆସିଲାଣି ମାର୍କେଟରେ ଆପଣଙ୍କର ସେଇଡ ନା ଆଉ କଣ କଣ ଆପଣଙ୍କ ସେଆଡ଼େ ଛେନାପୋଡ ମିଳେ କି?
ଛେନାପୋଡ଼ ଛେନାପୋଡ଼ରୁ ମନେ ପଡ଼ିଲା ଆମ ବାଲେଶ୍ୱରର ଛେନାପୋଡ଼ ବି ବହୁତ ବଢ଼ିଆ ମିଳେ କିନ୍ତୁ ଆପଣ
ଓହୋ ଏମିତି କି? ହ୍ୟାଲୋ।
ବନ୍ଧୁ ଆପଣ ତ ଆପଣଙ୍କ ଏରିଆରେ ନିହାତି ଛେନାପୋଡ ଖାଇଥିବେ? ମୁଁ କହିଲି କି ଆମର ବାଲେଶ୍ବରରେ ଗୋଟେ। ଛେନାପୋଡର ଗୋଟେ ନୂଆ ଦୋକାନଟେ ଖୋଲିଛି ସେଇଠି ଆପଣ ସୁସ୍ଵାଦ୍ୟ ଛେନାପୋଡ଼ ଅନେକ ପ୍ରକାରର ଫ୍ଲେଭରରେ ଖାଇପାରିବେ ଯେହେତୁ ଆ ଆପଣ ଛେନାପୋଡ଼ର ଛୁଆଟି ବେଳୁ ଛେନାପୋଡ଼ ଗୋଟେ ପ୍ରକାରର ଖାଇକି ଆସୁ କିନ୍ତୁ ଆମର ଏଠି ବାଲେଶ୍ୱରର ଯୋଉ ଛେନାପୋଡ଼ର ଗୋଟେ ନୂଆ ଦୋକାନୀଟେ ଖୋଲିଛି ସେ ଠି ଆପଣଙ୍କୁ ସବୁ ଫଳ ସବୁ ଫଳର ଫ୍ଲେଭରକୁ ନେଇକିନା ଗୋଟେ ଛେନାପୋଡ଼ର ଗୋଟେ ବନା ହେଇଛି। ଯେହେତୁ ଆପଣ ଏଠି ଦଶରୁ ଉର୍ଦ୍ଧ ଅଧିକାରୁ ଅ ଅଧିକା ପ୍ରକାରର ଫ୍ଲେବର ଛେନାପୋଡ ଖାଇପାରିବେ। ତ ଆପଣଙ୍କୁ ନିହାତି ମୁଁ ସେ ଛେନାପୋଡ଼ ବି ଟେଷ୍ଟ କରା କରେଇବି।
ଓ ନିଆଳି ଛେନା ତମେ ଆପଣଙ୍କ ସେପଟରେ ପ୍ରସିଦ୍ଧ କି?
ଆଜ୍ଞା ଆଜ୍ଞା ଆପଣ କେମିତି ଜାଣିଲେ ଆପଣ କେଇଠି ଦେଖିଥିଲେ।
କଣ ପାଇଁ ନା ଆମର ଯେତେବେଳେ ଧାନ ଆସେ। ଆପଣ ନିଆଳିରୁୁ ଧାନ ଆସିଥାଏ। ଗୋଟେ ବେପାରୀ ଥାଏ ଯେ ଧାନ ପ ତ ସିଏ ସବୁବେଳେ ଆସିଲା ବେଳେ ଆମର ଦାଦା ହାତରେ ପଠେଇ ଦେଇଥାଏ ନିଆଳି ସେନା ଠିକ ଅଛି। ବୁଝିଲେ
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ଘରେ ସବୁ ସମସ୍ତଙ୍କ ଦେହ ପା ଭଲ ଅଛି।
ହଁ ହଁ
ଆଉ ଆପଣଙ୍କର ବେପାର କଥା କଣ ହେଲା। ବେପାରରୁ ବେପାର ଯୋଉ ହଉଥିଲା ବେ ବେପାର ଯୋଉ ଆପଣ ଗୋଟେ ବେପାର କରୁଥିଲେ ସେ
ହଁ ହଁ ଓ ହୋ ଏମିତି ଆଉ ଆଉ କଣ କୁହନ୍ତୁ ମୁଁ ଟିକେ ଏବେ ବ୍ୟସ୍ତ କାମରେ ଏବେ ଟିକେ ଯାଉଚି। ଟିକେ କଲେଜରେ ଡାକିଲେଣି ତ ମୁଁ ଆଉ ଥରେ ଏତଳ ସମୟ ମିଳିଲେ ଆପଣଙ୍କୁ କଲଟା ଲଗେଇବି ହେଲା।
ନିହାତି ନିହାତି ନିହାତି ତାପରେ ଆମର କେଦାରନାଥ ଯିବାର କଥାବାର୍ତ୍ତା ଟିକେ ହେଇଯିବୁ କେବେ କଣ ଯିବା କଣ ନାହିଁ ଆଉ।
ଅ ହଉ କିଛି ଅସୁବିଧା ନାହିଁ କଥା ହେଇଯିବା କିଛି ହେଲା। ଓ ହଉ ରଖିଲି ବନ୍ଧୁ ଜୟ ଜଗନ୍ନାଥ।